ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଛ?
ଏଇ ବସିଛି ଆଉ ତମେ କଣ କରୁଚ?
ମୁଁ ଏଇ ବସିଥିଲି। ଖିଆ ପିଆ ସରିଲାଣି?
ହଁ।
କଣ ଖାଇଥିଲ ଯୁ ଜଳଖିଆରେ?
ଖାଇଥିଲି ସକାଳୁ ଉଠି କି ଫାଷ୍ଟ୍ ମେଶ୍ରି ପାଣି ପିଇଥିଲି। ତାପରେ ଚୁଡ଼ା ଗୁଣ୍ଡ ଖାଇଥିଲି ଆଉ। ଆଉ ତାପରେ ଗାଧେଇକି ଏବେ ପଖାଳ, ଶାଗ ଭଜା
ହଁ ଖରାଦିନ ତ ପଖାଳ ଟା ଆଗେ ଖାଇବା କଥା। ଖରା ଦିନେ ତ ପଖାଳ ଆଗେ ଖାଇବା କଥା। ଦେହଟା ଦେହ ମୁଣ୍ଡ ସବୁ ଥଣ୍ଡା ରହିବ।
ହଁ।
ଆଉ ରଜ ପାଇଁ ସବୁ କିଣା କିିଣି କରିସାରିଲାଣି?
କିଣାକିଣି ହେଇନି ହବ ଆଉ। ଆଉ ତମେ
କୁଆଡ଼େ ବୁଲିବାକୁ ଯିବ ରଜରେ?
ରଜ ରେ ଆମର ଫିଷ୍ଟ ଅଛି ବ୍ୟାଚ ଫିଷ୍ଟ।
ରଜରେ କୁଆଡ଼େ ବୁଲିବାକୁ ଯିବ ନା ଘରେ ରହିବ?
ନା ଫାଷ୍ଟ ରଜରେ ବ୍ୟାଚ ଫିଷ୍ଟ ଅଛି। ତାପରେ ଦି ତିିନି ସାଙ୍ଗମାନଙ୍କ ସହ ଦେଖିବା ଆଉ
ତାହାଲେ ବୁଲିବା ପାଇଁ ପୁରା ପ୍ରସ୍ତୁତ ହେଇକି ଅଛ ରଜରେ ବୁଲିବ। ଦୋଳି ଖେଳିବ, ପିଠା ଖାଇବ, ନାଇଁ।
ହଁ ପୁରା ଫିକ୍ସ।
ତମ ସେପଟେ କି କି ଦୋଳି ସବୁ ଲଗାଯାଏ ରଜରେ?
ଆମ ଏପଟେ ଖାଲି ପଟା ଦୋଳି ଲଗାଯାଏ ଆଉ ଘରେ ସାଙ୍ଗ ପାଇଁ ସବୁ ଦଉଡ଼ିରେ ଲଗାଯାଏ ଆଉ କିଛି ଦୋଳି ଲଗାଯାଏନି।
ପିଠା କି କି ପିଠା ଖାଇବାକୁ ଭଲ ଲାଗେ ତମକୁ?
କଣ କହିଲ।
ଭଏସ୍ ଟିକେ କ୍ଲିୟର ଆସୁନି। ହ୍ୟାଲୋ। ହ୍ୟାଲୋ। କହିଲି ତମ ଭଏସ ଟା ଟିକେ କ୍ଲିୟର ଆସୁନି।
ଆଁ ଶୁଭା
କୋଉ କୋଉ ପିଠା ଖାଇବାକୁ ଭଲ ଲାଗେ ତମକୁ ର ଜ ରେ?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ସୁବଲା?
ମୁଁ କହିଲି ତମ କୁ କିଏ ହଁ। ମୁଁ କହିଲି କି କି ପିଠା ଭଲ ଲାଗେ ତମକୁ ଖାଇବାକୁ ରଜରେ?
ମତେ ରଜରେ ପୋଡପିଠା ଭଲ ଲାଗେ ଆଉ ସିଜା ପିଠା ମତେ ପିଠା ଭଲ ଲାଗେ।
କାକରା ଆରିସାଏ ଏଇଗୁଡା ସବୁ ତା ରଜରେ ହୁଏ ନା ବହୁତ ପ୍ରକାର ମିଠା ଫଳ ଯେମିତି ଆମ୍ବ ପଣସ ଏ ସବୁ ରଜ ବେଳେ ହିଁ ଖାଇବାକୁ ମିଳେ। ବର୍ଷକୁ ଥରେ ତମକୁ ଭଲ ଲାଗେ ସବୁ ଖାଇବାକୁ?
ହଁ ମତେ ଆମ୍ବ ବହୁତ ବଢିଆ ଲାଗେ।
ଆମ୍ବ ତାଳସଜ ପଣସ ଏଇଗୁଡା ସବୁ ଖରା ଦିନେ ହିଁ ମିଳେ ଲି ଚୁ ଲିଚୁ କୋଳି ମତେ ଲିଚୁ କୋଳି ବହୁତ ଭଲ ଲାଗେ ଖାଇବାକୁ।
ହଁ ଏବେ ତ ମିଳୁଛି ମାର୍କେଟ ରେ।
ହୁଁ ଏଇ ଖରା ଦିନେ ହିଁ ଏ ସବୁ ମିଳେ ଖଳା ଖରାଦିନେ ବହୁତ ଭଲ ଭଲ ଫଳ ଖାଇବାକୁ ମିଳେ।
ହଁ।
ତା ଧିମିତି ତାଳ ସଜ ହେଲା ତରଭୁଜ ହଁ ମୁଁ ଡ୍ରେସ୍ କରିସାରିଲିଣି ରଜ ପାଇଁ।
ଆଉ ବୁଲିବା ପ୍ଲାନିଙ୍ଗ?
ବାସ୍ ଖାଲି ଅପେକ୍ଷା କରିଛି ରଜକୁୁ ରଜରେ ନୂଆଁ ଡ୍ରେସ୍ ପିନ୍ଧିବି ପିଠା ଖାଇବି ଦୋଳି ଗୁରେ ଖେଳିବି ଆଉ ବୁଲିବି।
ହୁଁ ଭଲ ଆଉ। ଆଉ ଆଜି ଖାଇବା କଣ ହେଇଛି?
ଆଜି ଆମର ପଖାଳ ହେଇଥିଲା ପଖାଳ ସହିତ କୋଭି ଭଜା ଶାଗ ଭଜା ଆଉ ବଢି ଚୁରା ଲଗେଇ ଖାଇଥିଲି। ଆଉ ଖରାବେଳ ପାଇଁ ରୋଷେଇ ହଉଛି ଦିପହର ପାଇଁ।
ବଢିଆ ଖରା ବେଳ ପାଇଁ କଣ ରୋଷେଇ ହଉଛି?
ସେ ଭାତ ଡାଲି ଭଜା ଏମିତି ହଉଛି ଆଉ ମୁଁ ଦେ ଖିନି କଣ ରୋଷେଇ ହଉଛି।
ହୁଁ ତମେ ରୋଷେଇ କର?
ହଁ ମୁଁ ବେଳେବେଳେ ରୋସେଇ କରେ।
ହୁଁ କଣ ସବୁ ଆଇଟମ ଶିଖିଚ?
ସବୁ ସାଧା ଆମିଷ ସବୁ ରୋଷେଇ କରି ଶିଖିଛି ସବୁ ବନେଇ ପାରିବି ତମେ?
ମୁଁ ବି ସବୁ ବନେଇ ପାରିବି ବଟ ଆମିଷ ଟା ଏତେ ମୁଁ ବନାଏନି।
ଏତେ ଯଉ ଖରା ହଉଛି ଏତେ ଯୋଉ ଖରା ହଉଛି କିଛି ଗଛ ଲଗଉଛ କି ନାଇଁ?
ହୁଁ।
ହ
ନା ଗଛ କଣ ଲଗେଇବି ଘର ପାଖରେ ତ ଗଛ ଗଛ ଯାଇକି ବିଲରେ ଯାହା ଲଗା ହେଇଛି ଆଉ ଘର ପାଖ ଖରେ କିଛି ଏ ଅଛି ସେମିତି ନଡିଆ ଗଛ ଅଛି କଦଳୀ ଗଛ ଅଛି ପିଜୁଳି ଗଛ ଅଛି।
ଏତିକି ଆଉ ଘର ପାଖରେ ସବୁ ବିଲରେ ଅଛି ଗଛ ଆଉ।
ବିଲରେ ଏବେ ତ ଧାନ ବୁଣା ହେଇଥିବ ନା?
ହଁ ବୁଣାବୁଣି ଚାଲିଛି ଏବେ।
ଆମ ଏପଟେ ବି ସେମିତି ଧାନ ବୁଣାବୁଣି ଚାଲିଛି।
କାକୁଡି କାକୁଡି କଲରା ସବୁ ଲଗା ଲଗି ହେଇ ଚି ଏବେ ତୋଳା ତୋଳି ବି ହଉଛି କାକୁଡି।
ରଜରେ କବାଡ଼ି ଖେଳ ହୁଏ କେବେ ଯାଇଛ କବାଡ଼ି ଖେଳ ଦେଖିବାକୁ।
ନା କେବେ ଯାଇନି।
ଆମ କେତେ ଭଲ କବାଡି ଖେଳନ୍ତି। ତବେ ଆସିବ ତ ନେଇଯିବି ବୁଲିବାକୁ ଦେଖିକି ଆସିବ।
ହଉ ତାହେଲେ ଠିକ୍ ଅଛି। ଆମେ ରଜରେ ସେମିତି ବାହାରକୁ କୁଆଡେ ଯାଉନା ଏଇ ମାନେ ସାଙ୍ଗମାନଙ୍କ ସ ସହ ଏ ପାଖାପାଖି ଯାଉ।
ହଁ ଆମେ ବି ସେଇ ସାଙ୍ଗ ମାନଙ୍କ ସହିତ ପାଖାପାଖି ଜାଗା ସବୁ ବୁଲିବାକୁ ଯାଉ ଦୋଳି ଖେଳୁ ପିଠା ଖାଉ ବହୁତ ମଜା କରୁ ରଜରେ।
ହୁଁ।
ଆଉ ତମେ ପଢୁଛ ନା ତମେ ପଢାପଢି ସଇଲାଣି।
ଛୋ ଟ ବେଳେ ଟିକେ ବେଶି ମଜା
ହଁ ଛୋଟବେଳେ ବହୁତ ମଜା ଲାଗେ ରଜ ହେଲେ ବହୁତ ମ ଛୋଟ ସବୁ ମିଶିକି ବହୁତ ଖେଳନ୍ତି ଯେମିତି ବାଗୁଡି ହେଲା କବାଡି ହେଲା ପୁଛିି ଦୋଳି କି ଏବେ ପୁଛି ତ ପ୍ରାୟତଃ ଦେ ଦେଖିବାକୁ ହିଁ ମିଳୁନି ଛୋଟ ଛୁଆ ପୁଚି ଖେଳିବାର।
ହ
ଛୋଟ ବେଳେ କଣ ନା ଆମର ସବୁ ଗୋଟେ ପ୍ରତିଯୋଗିତା ହୋଇ ପୁଚି ଖେଳିବାରେ କିଏ ଭଲ ପୁଚି ଖେଳିପାରିବ କିଏ କେତେ ସମୟ ଖେଳିପାରିବ। କେବେ ଖେଳିଛ।
ହ ମୁଁ ଖେଳିଛି ସ୍କୁଲରେ ଖେଳିଛି ଆଉ ବାକି ବାହାରେ କେବେ କଉଠି ଖେଳି। ସ୍କୁଲ ର ଯୋଉ ସ୍ପୋର୍ଟସ ହୁଏ ଆନୁଆଲ ସ୍ପୋର୍ଟସ୍ ସ୍କୁଲ ବେଳେ ଆନୁଆଲ ସ୍ପୋର୍ଟସ ଖେଳିଛି।
ଆଛା କୋଉ କୋଉ ଖେଳ ଭଲ ଲାଗେ?
ଆଉ ଏବେ ମତେ ତ ମାନେ ରନିଂ ଟା ଭଲ ଲାଗେ। ରନିଂ ଟା ପ୍ରାୟ ମୁଁ ବେଶୀ ଟିକେ ଖେଳେ ଆଉ ଲଙ୍ଗ ଜମ୍ପ
ମତେ ଏ ଯୋଉ ଲମ୍ବ ଡିିଟା ବହୁତ ଭଲ ଲାଗେ ।
ହଁ ମତେ ବି ବଢିଆ ଲାଗେ ଆଉ ମୁଁ ସେଇଟାରେ ତ ହଁ ହଁ।
ହଁ ସେଇଟା ମୋତେ ଲମ୍ବ ଡିଆଁ ଖେଳିବାକୁ ବହୁତ ଭଲ ଲାଗେ ଆଉ ସେଇଥିରେ ବି ବହୁତ ସାରା ଉଁ ପୁରସ୍କାର ବି ମୁଁ ପାଇଛି ଲମ୍ବଡିଆରେ। ହୁଁ ଖେଳ ତ ମୁଁ ପ୍ରତିବର୍ଷ ନିିଏ ତା ସହିତ ଯୋଉଦିନ ପୁରସ୍କାର ବିତରଣ ହୁଏ ସେଇଦିନ ବି ଦେଖିବ ବହୁତ ନାଚ ଗୀତ ବି ହୁଏ ସେଥିରେ ଭାଗ ନେଇଛ କି ନାହିଁ?
ନା ହଁ ହଁ ନାଚ ଗୀତରେ କେବେ ଭାଗ ନେଇନି। ଦେଖିଆକୁ ଭଲ ଲା
ଅଭିନୟ, ନାଚ, ଗୀତ ସବୁଥିରେ କୋଉଥିରେ ଭାଗ ଏତିରେ ବୋହୁତ ମଜା ହୁଏ ନା ଯେତେବେଳେ ସାଙ୍ଗମାନେ କିଛି ଅଭିନୟ କରୁଥିବେ କି ଗୀତ ବୋଲୁ ଥିବେ ବୋହୁତ ମଜା ଲାଗେ ସେତେବେଲେ ଦେଖିବାକୁ। କି ଏ ଦେଖ ମୋ ସାଙ୍ଗ ଯାଉଛି ଗୀତ ବୋଲିବାକୁ ତା ପରେ ଯେତେବେଳେ ପୁରସ୍କାର ଦିଆଯାଏ ଯେତେଏଳେ ପୁରସ୍କାର ଦିଆଯାଏ ତାଠୁ ବେଶୀ ଭଲ ଲାଗେ। ନା ମୁଁ ଚାରିଟା ଖେଳରେ ଇ ମୁଁ ଚାରିଟା ପାଇବି ସେ କ ମ ତିନିଟାରେ ହେଇଚି ତିନିଟା ଖେଳର ପ୍ରାଇଜ୍ ପାଇବି। ଆଉ ଯେତେବେଳେ ପୁରସ୍କାରକୁ ନେଇକି ଆସୁଥିବ ରାସ୍ତାରେ ସବୁ ଦେଖିକି ଏଇ ପିଲାଟା ଏତେ ହେଇଚି ଏତେ ଖେଳରେ ହେଇଛି ତା ବହୁତ ଭଲ ଲାଗେ ଶୁଣିବାକୁ।
ହ ହ
ରହିକି ବାଟରେ ବି ଲୋକ ରଖିକି ପଚାରନ୍ତି ତୁ କିହ ଖେଳ ନେଇଥିଲୁ କୋଉ
ବଢ଼ିଆ ଲାଗେ ସେ ଟାଇମ୍ ଆଉ ସ୍କୁଲ ଲାଇଫ ଆଉ ମିଳିବନି କେବେ। ସ୍କୁଲ ଲାଇଫ କେବେ ମିଳିବନି ଆଉ।
ବୁଲାଇସି କେବେ ଆଉ ସେଟା ଫେରିକି ଆସିବନି। କଲେଜରେ ବି ସେମିତି ବାର୍ଷିକ କ୍ରୀଡ଼ା ଉତ୍ସବ ହୁଏ କିନ୍ତୁ ସ୍କୁଲରେ ଏମିତି କି ମଜା ଥିଲା ସେଟା କଲେଜରେ ମିଳେନି।
ହ
କଲେଜ ର କଣ ନା ସାଙ୍ଗମାନ ସହିତ କିଏ ଅଲଗା ଅଲଗା ବୁଲୁଥିବ। କିଏ ଭାଗ ନିଅନ୍ତି କି ଇଏ ନିଅନ୍ତିନି କିନ୍ତୁ ସ୍କୁଲ ବେଳେ ସମସ୍ତେ ନିଅନ୍ତି ସମସ୍ତେ ନବାକୁ ବି ବାଧ୍ୟ ଖାସ କରି ସଙ୍ଗୀତ ଆସନଟା ବୋହୁତ ମଜା ହୁଏ ନା ସେଇଟା ଖେଳିଲା ବେଳେ? ଗୀତ ବାଜୁଥୁବ ମଝିରେ ମଝିରେ ଆ ଯେତେବେଳେ ଗୀତ ରହିବ ସମସ୍ତଙ୍କ କାନ ଥିବ ଗୀତ ପାଖରେ କେତେବେଳେ ଗୀତ ବନ୍ଦ ହବ। ଆଉ ଆମେ ପ୍ରଥମ ସ୍ଥାନ ଅଧିକାର କରିବୁ ନାଇଁ।
ହଁ।
ତମକୁ ଭଲ ଲାଗେ କି ନାଇଁ?
ହଁ ମତେ ବୋହୁତ ଭଲ ଲାଗେ।
ତମକୁ ଆଉ କଣ ଭଲ ଲାଗେ ଯେମିତି ତମର ହବି? ମାନେ କୋଉ କି ମାନେ କଣ କରିବାକୁ ଭଲ ଲାଗେ ତମକୁ? ଗୀତ ଗାଇବାକୁ, ନାଚିବାକୁ, ଚିତ୍ର ଆଙ୍କିବାକୁ?
ହଁ ଚିିତ୍ର ସେମ୍ତି ପ ଯୋଉ ମାନେ ଏକ୍ସପିରିଏନ୍ସ ନାହିଁ କିନ୍ତୁ ଚିତ୍ର ଆଙ୍କେ। ଆଉ
ଆଜ୍ଞା ଆଙ୍କିବାକୁ ଭଲ ଲାଗେ ନାଇଁ? ସେମତି ଏତେ ବି ଭଲ ନୁହଁ କି ତୁ କଣ କହିଲ?
ବହି ପଢ଼ିବାକୁ ବ
ବହି ଗପ ବହି ନା କବିତା ଉପନ୍ୟାସ କଣ?
ବହି। କବିତା ଉପନ୍ୟାସ ସବୁ କି ଭଲ ଲାଗେ ଟିକେ।
ମତେ ଉପନ୍ୟାସ ବହୁତ ଭଲ ଲାଗେ ପଢିବାକୁ।
ମତେ ବି।
ସେ ଉପନ୍ୟାସର ଯୋଉ ପୁରୁଣା କଥା ଗଳ୍ପ ସାହିତ୍ୟ ବହୁତ ଭଲ ଲାଗେ ସେ ସବୁ ବିଷୟ ଶୁଣିବାକୁ। ପଢ଼ିବାକୁ। ସେ ଯୋଉ କବିତା ସେ ଦିଇ ଧାଡିରେ ବି ଏତେ ଶବ୍ଦ ଛନ୍ଦି ହେଇକି ଥାଏ। ବୁଝିଲେ ବହୁତ ଭଲ ଲାଗେ।
ତମେ କବିତା ଲେଖ କି?
ହଁ ମୁଁ ବେଳେ ବେଳେ ଲେଖେ ମତେ ଭଲ ଲାଗେ କବିତା ଲେଖିବାକୁ। ବାସ୍ ଯେତେବେଳେ ବସିଥିବି କିଛି, କିଛି ଗୋଟେ ମନକୁ ଆସିଲେ ମତେ